ହାଲୋ। ହୁଁ।
ହଁ।
କଣ କରୁଚ କି?
ମୁଁ କହିଲି ଅଫିସିଆଲି କିଛି ଆସିଥିଲା କି ଇଏ? କଲ ଆସିଥିଲା କି?
ହୁଁ ଅଫିସିଆ କଲ କିଛି ତ ଆସିନି?
ଆଚ୍ଛା ଆଚ୍ଛା। ଆଚ୍ଛା ଯୋଉ କାମ ଟା ପେଣ୍ଡିଂ ଥିଲା? ତା ଆଜି ଫିଲ୍ଅପ କର ନା କାଲି ଫିଲଅପ କରିବ?
ପେଣ୍ଡିଙ୍ଗ କାମ ଟା କାଲି ମର୍ଣିିଂରେ ଯଦି ହବ କରିଦବା କାଲି ଏଟା ତ ହଁ ଆଗ ଏଇ ମନ୍ଥ ଭିତରେ ହିଁ କରିବାର ଅଛି। କାଲି କରିଦେଲେ ହବ ୱାର୍କିଂ ଆୱାର ଭିତରେ।
ଏଇ ମନ୍ଥ ମାନେ ତିରିଶ ତାରିଖ ଜୁନ ତିରିଶ ତାରିଖ ନା ଏଇଟା। କାଲି ଏକ ତାରିଖ ନା?
ଆଚ୍ଛା ମୁଁ ଏବେ ରିସେଣ୍ଟ ଦେଖିଦବି ତାକୁ କଣ ହେଇଛି ଦେଖି
ଆଜି କଣ ଇମର୍ଜେନ୍ସି ନା କାଲି କଲେ ଚଳିବ? କାରଣ
ସେ ମେଲ ଡେଟ ଟା ମୁଁ ଦେଖିନି ଡେଟ ଦେଖିଲେ ଜଣା ପଡିଯିବ ଆଉ।
ହଁ କାରଣ ସିଏ ଯୋଉ ଦେଇଥିଲେ ନା। କଣ ଆଡ କରିଥିଲେ ମୁଁ ସେଥିପାଇଁ ୱେଟ କରିଛି କେତେବେଳେ କଣ ହବ?
ଠିକ ଅଛି ତାକୁ କରିଦବା ନହେଲେ ଏବେ ରାତିରେ ଆଉ।
ହୁଁ ହୁଁ।
ଆଉ ତମ ଦେହ ଟିକେ ହେଇଗଲା ଭଲ ଲାଗିଲାନା ଟିକେ?
ହଁ ଭଲ ଟେ।
ମେଡିସିନ ଖାଇବା ଖାଇ ମେଡିସିନ ଖାଇଦେଲ ତ?
ହୁଁ ଖାଇଲେ ଖାଇକି ମେଡିସିନ ଖାଇଛି। ଆଉ?
ଓ ଆର ଏସ ଫାରେସ ପିଉଛ?
ଓ ଆର ଏସ୍ ପିଇଛି, କଦଳୀ ଚୁଡା ଖାଇଛି। ଆଉ ଟିକେ ଏବେ ଭଲ ଲାଗୁଛି। ଛାତ ଉପରେ ଥିଲି ଛାତ ଉପରେ ବସିଥିଲି, ଆଉ ଏବେ ତଳକୁ ଆସିଲି ଖାଇବା ଟାଇମ ହେଲାଣି ନା ମୁଁ ତ ଖାଇବିନି। କିନ୍ତୁ ଖାଇବେ ସମସ୍ତେ ସେଥିପାଇଁ ତଳକୁ ପଳେଇଲି। ଆଉ ତମେ ଖାଇଲଣି?
ନାଇଁ ମୁଁ ଖାଇନି ଖାଇବା କଥା କହୁଥିଲ।
ଏ ବା ସାଙ୍ଗଘରେ ନା କୋଠି?
ହ ହୁ ହୁଁ ସାଙ୍ଗ ଘରେ।
ଓହୋ ତାଙ୍କ ଘରେ ଆଜି ରହିବ କାଲି ଆସିବ ବୋଧେ।
ହଁ ଏଇଠି ଟିକେ ତାଙ୍କ ରୁମ ସିଫ୍ଟ ହଉଥିଲା ତ। ସେଥିପାଇଁ ଟିକେ ଆସିଥିଲି ଆଉ।
ଖାଇବା ପିଇଆ କଣ କରିଛନ୍ତି?
ହଁ ତାଙ୍କର କଣ କରିଛନ୍ତି। ଖାଇବାକୁ ଦେମେ ଦେଖିନି ମୁଁ। କଣ ଭେଜ କି ନନଭେଜ କଣ କରିବେ ମୁଁ ତ ନନ ଭେଜ ଖାଇବିନି।
ଆଜି ମଙ୍ଗଳବାର ନା? ନନଭେଜ୍ କଣ ହବ।
ନନ୍ଭେଜ୍ ଖାଇବିନି ପଚାରିଥିଲେ ତ।
ହଁ ହଁ ହଁ।
ହୁଁ
ଆଉ ନଈଆଡେ ବୁଲାବୁଲି କରିବାକୁ ଯାଇନ?
ହୁଁ ନଇଆଡେ ଆଉ ବୁଲିଆକୁ ଟାଇମ ହେଲାନି ମୁ କହିଲି ତାଙ୍କ ଜିନିଷ ପତ୍ର ଟିକେ କଲୁ ତ ହ ସେ ଆଉ ଟିକେ ମାର୍କେଟକୁ ଯାଇଥିଲୁ, ଟିକେ ଟି ଫି ପିଇକି ଆସିଲୁ ମୁଣ୍ଡ ବିନ୍ଧା ହେଲା ଏଠି ଟିକେ ବୁଲାବୁଲି କରିକି ଟି ପି କିରି ଆସିଲୁ। ଆସିଲା ଭଲ ଟି ଟା ଦେଲା ତାପରେ ଟିକେ କମିଥିଲା ଏବେ ବି ପେନ୍ ହଉଛି ତାପରେ ଦେଖବା ଆଉ।
ହଁ ସେ ଟିକେ ମେଥପ୍ଲସ ମୁଣ୍ଡରେ ମାରିଦିଅ ନହେଲେ ବିନ୍ଧା ବହୁତ ଜୋର ହବ। ମୋର ତ ମୁଣ୍ଡ ବିନ୍ଧା ହଉଥିଲା। କାଲି ବହୁତ ଜୋର ପେନ୍ ହଉଥିଲା। ଆଜି ଗୋଡ ଫୋଡ ବିନ୍ଧା ହଉଥିଲା।
ହଁ
ଏବେ ଟିକେ ଭଲ ଲାଗୁଛି ହ ଆଉ ଭଲ ଲାଗୁଛି ଏମିତି ଟିକେ ଗୋଟେ ଭଲ ନିଦରେ ଶୋଇଲା ପରେ ମତେ ଟିକେ ଭଲ ଲାଗିବ ମୁଁ ସକାଳକୁ କାଲିକି ଉଠିକି ହୁଁ ଟିକେ ବ୍ରଶ କରିକି ପୁଣି ଚୁଡ଼ା କଦଳୀ ଖାଇକି ଆଉ ଟିକେ ଭଲସେ ପାଣି ୱାଳସ ପାଣି ପିଇକି ରହିବାକୁ ପଡିବ ଆଉ ନହେଲେ ଦେହ ଖରାପ ହେଇଯିବ।
ହଁ
ହୁଁ
ହ ଆଚ୍ଛା ଆଚ୍ଛା ମୁଣ୍ଡ ଫୁଣ୍ଡ ଏବେ ତମର ଯୋଉ ଦେହ ଲାଗୁଥିଲା ଟିକେ କମି ଯାଇଛି ନା?
ହଁ।
ଆ ଖାଇବାକୁ ଡାକିକି ଦେଇଦବୁ
ହଁ ଆ ଆସ ହ୍ୟାଲୋ।
ହଁ ଓ। ହଁ।
ହୁଁ କହୁନ। ନାଇଁ ସେ ସାଙ୍ଗ ଡାକୁଥିଲା ତ ଖାଇବା ପାଇଁଁ ମୁଁ କହିଲି ଖାଇବା ଆଉ ଟିକେ ବୁଲାବୁଲି କରିକି। ଯିବା ଖାଇବା ଆଉ।
ଅ ହଁ। ଖାଇବା ଟାଇମ ହେଇଗଲାଣି ନା। । ସେଥିପାଇଁ ଡାକୁଥିବେ ଆଉ।
ନା ଆମର ସମସ୍ତେ ଖାଇଲେଣି ନା। ଖାଇବା ପାଇଁ ସବୁ ମର୍ଣ୍ଣିିଂ ରେ ଯୋଉ ଇଭିନିଂ ରେ ଯୋଉ ଟି ଟା ପିଆହେଇଥିଲା। ସେଥିପାଇଁ ଟିକେ ଭୋକ ଟା ଟିକେ କମ ଅଛି ତ ଆଉ ସାଙ୍ଗେ ସାଙ୍ଗେ ଖାଇବା ସେଥିପାଇଁ ଭୋକ ଟା ସେତିକି ହଉନି। ଆଉ ତାଙ୍କ ଘରକୁ ଆସିଲେ ଏଠି ଖାଇବା ପାଇଁ ବେସ୍ତ କଲେ ଆଉ।
ହଁ। ଅ ହଁ।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
ହଁ, ଖାଇବା ପିଇବା ହଁ ଏଇତ । ହଉ। କାଲି କୁଆଡେ ବୁଲାବୁଲି କରିବା ଯିବୁ ବୋଧେ ସକାଳୁ?
କାଲି ମର୍ଣିଂରେ ଡ୍ୟୁଟି ରହୁଛି ଆଫ୍ଟରନୁନ ନା। ମର୍ଣିଂରେ ଆଉ ବୁଲି ବାକୁ କେତେ ସମୟ ଲାଗିବ ଟାଇମ ହବ। ଉଠୁ ଉଠୁ କା ସାତଟା ଆଠଟା ସିଏ ଯାହେଲେ ବି ଟାଇମ ହବ। ଆଉ ଏମିତିରେ ଉଠିକି ଯାଉ ଯାଉ ଟାଇମ ଲାଗିବ। ତାପରେ ସେଇଟା ଲାପଟପ୍ ଟା କଣ ତାର କ୍ଲିନ କରିବ ସେ ହୁଁ, କହୁଥିଲା ନବା ପାଇଁ ସେ ଭାଇ। ସାନ ଆଉ ସିଏ କ୍ଲିନ୍ କରିକି ତାର ଯଉ ଓଲ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
ହୁଁ, ଏଇକି ଟିକେ ଦବାର ଅଛି ସେଥିପାଇଁଁ କରିବୁ ଆଉ। ସେଇଥିପାଇଁ ମତେ କହିଲା ରହିବା ପାଇଁ ରହିଲି। ଆଉ ମୁଁ ପଳେଇ ଯାଇଥାନ୍ତି ଯେ
ହଁ। ଆଚ୍ଛା। ଏ ରହିଗଲ। ନା, ଭଲ ଲାଗିଲା। ସାଙ୍ଗରେ ରହିଗଲା ଆଉ।
ହଁ, ମୋ ଦେହଟା ବି ଏତେ ଭଲ ଲାଗୁନଥିଲା। କିନ୍ତୁ ସିଏ ଗୋଟେ ବାଧ୍ୟ କଲା ଆଉ କଣ କହିବି ମୁଁ ତ ପୁରା ବାହାରିକି ଯାଉ
ଆ ଏଇ ଆରି ଭିତରେ ତ ଏବେ ତ ସ୍ନାନ ପୂର୍ଣ୍ଣିମା ଗଲା। ଠାକୁର ଏଇଗୁଣା ଅଣ ଅଣସର ଘରେ ରହିବେ। ଆଉ କିଛି ଦିନ ପରେ ଶ୍ରୀଗୁଣ୍ଡିଚା ଆସିବ।
ଆ ଆଚ୍ଛା, ଏବେ ତ ଗରମ ଲାଗିବା କ ତା ଏବେ ବର୍ଷା ଦିନ ଆସିବ ଏବେ ତ ଏଇ ଟାଇମରେ ଗରମ ହୁଏ ନା। ଯେତେବେଳେ ଅଣସର ଘରେ ରୁହନ୍ତି ଠାକୁ କୁର ବହୁତ ଗରମ ହୁଏ ଜାଣିଚ ତ?
ଗରମ ହୁଏ ନା, ଏଇ ବାପ୍ ରେ ଲଘୁଚାପ ତ ଏମିତିରେ ହବାର ଅଛି।
ତ ଏବେ ହବ ଗାଁକୁ ଯିବାର ଅଛି ବୁଲିବା ରଥଯାତ୍ରା ବହୁତ ବଢ଼ିଆ ଲାଗେ। ଆମ ଗାଁରେ ନହେଲେ ଟିକେ ସାଙ୍ଗ ଗୁଡା ନେଇକି ଯିବି ଟିକେ ବୁଲାବୁଲି କରିବା ବହୁତ ଇଚ୍ଛା ଅଛି। ହୁଁ, ସବୁବେଳେ କାମରେ ରହିକି ଟିକେ ବୁଲାବୁଲି କରିହବ। ଆଉ ଟିକେ ଯିବା ଆଉ। ହୁଁ, ଦେଖିବ ତମେ ଆସିଲେ କେବେ ଏବଂ ଗାଁକୁ ଆସିଲେ ଦେଖିବ ରଥଯାତ୍ରା ବଢିଆ ଲାଗିବ ତମକୁ। ବୁଲାବୁଲି କରିବାକୁ ଭଲ ଲାଗିବ।
ପିନ୍ଧିଲ?
ଆଁ?
ନୂଆ ଡ୍ରେସ୍। ନେଇଥିଲ ପିନ୍ଧିଲ। ନୂଆ ଡ୍ରେସ୍ ନେଇଥିଲ ପିନ୍ଧିଲ?
ହଁ, ନୂଆ ଡ୍ରେସ୍ କାଲି ମା କହିଲେ ନା ପିନ୍ଧିବା ପାଇଁ। ଆଉ ଟିକେ ପିନ୍ଧିବା ପାଇଁ ପଡିବ ତାର ଗୋଟେ ରିତି ନି ତି ଅଛି ସବୁ ଜିନିଷ ସେଥିପାଇଁ ପୂଜା ପର୍ବ ସେଇଠୁ ପିନ୍ଧିବାକୁ ପଇଲା ଆଉ ବାଧ୍ୟରେ। ପିନ୍ଧିଲି ଆଉ ଯାଇକି ନେଇକି ଆସିଲି ସପିଙ୍ଗ ମହଲ ରୁ ପିନ୍ଧିଲି ଆଉ।
ବଢ଼ିଆ ବଢ଼ିଆ। ମୋର ବି ଗୋଟେ ଆସିଛି ମୁଁ ବି ପିନ୍ଧିବି ହୁଁ, ଦେଖିବା ଏଇ ଭିତରେ କଉଟି ଗୋଟେ
ତମେ ଗୋଟେ ନୂଆ ଡ୍ରେସ୍ ନେଇଥିଲ ତମେ ତ କାହିଁ ପିନ୍ଧିଲନି?
ହୁଁ ପିନ୍ଧିବି ମୋ ଦେହ ଟା ଟିକେ ଭଲ ନାହିଁ ବୋଲି ପିନ୍ଧିନେଇ ପିନ୍ଧିବି ଆରି ଭିତରେ। ହଁ ଯାଉଛି କାଲି ସକାଳୁ ଯିବି ବିଲ ଆଡେ।
ଆଚ୍ଛା।
ଟିକେ ମର୍ଣ୍ଣିଂ ୱାର୍କ କରିବି ମର୍ଣ୍ଣିଂ ୱାର୍କ କରିକି କାଲି ଟିକେ ବିଲ ଆଡେ ଚାଷ କରିବାକୁ ଯିବି ଆଳୁ ଆଉ ଆଳୁ ଆଉ ବାଇଗଣ ଲଗେଇବି ବିଲରେ। ଲଗେଇକି ଚାଷ କରିବି। ଆଉ ଆ ଅ ଗାଡି ଟ୍ରାକ୍ଟର ଡିଓ। ହଳ କରିଦବ ବିଲ ଟା ହଳ ହବାର ଅଛି। ହୁଁ ସେ ବିଲ ଚାରିିକର ବା ବୁଲେଇବାର ଅଛି ଆଉ ସିଏ ଗୋଟେ ପିଲାକୁ ଡାକ କେବେ ବାଡ ବୁଲେଇବ?
ଆଛା।
ହୁଁ ଉଁ ଆଉ ତାକୁ ଡାକିବି ତା ବାପାକୁ ଡାକିବି। ବାଡ ବୁଲେଇଦେବ ବାଡ ବୁଲେଇ ଦେଲେ ତା ଭିତରେ ବାଇଗଣ ଚାଷ ଆଉ ଆଳୁ ଚାଷ ଟା କରିବି।
ହଁ କି ହୁଁ ହୁଁ
ବାଇଗଣ ଆଳୁ ଯଦି ହବ ତା ପାଖରେ ଗୋଟେ ଲଙ୍କା ଲଙ୍କା ଗଛ ଆଉ କିଛିଟା ଲଗେଇଦେବି ତା ଚାରିପଟ ଭାବିଚି।
ଆ ଏତେ ସବୁ ଏକାଥରେ ଚାଷ କରିବ ଭାବିଛ ଆଉ ଯାହା ହଉ। ତମେ ଲଗାଅ ଫସଲ ହେଲେ ମୁଁ ଯିବି ଖାଇବି ମତେ ଦବ ଆଉ।
ହଁ ଭାବୁଛି ଭାବୁଛି ଲଗେଇବାକୁ ପଡିବ ଯାହାବି ହେଲେ। ହୁଁ ତାପରେ ଲଙ୍କା ଲଙ୍କା ଗଛ ସାଇଟରେ ଆଉ ଦିଟା ଛୋଟ ଛୋଟ ଗୁଳି ପିଆଜ ଲଗେଇଦେଲେ ଆଉ ଖରା ଦିନିଆ ଟିକେ ଖାଇବାକୁ ଭଲ ଲାଗିବ ବର୍ଷା ଦିନିଆ ରସୁଣ ଚକୁଡା ସାରୁ ସହିତ ଭଲ ଭଲ ହବ ଆଉ ସେ ସବୁ ଆଇ ଆଇଟମ୍ ଭଲ କରିକି ଖାଇବାକୁ ଇଚ୍ଛା ଆଉ। ସେଥିପାଇଁ ଟିକେ ଚାଷ କରିବାପାଇଁ ପଡିବ ହଳ କରିବାକୁ ପଡିବ ସେ ଯଉ ଘାସ ବାଛି ବାଛିବାକୁ ପଡିବ ଦୁନିଆ କାମ ଅଛି ଆଉ ସେଇଥିାଇଁ ଯା ଅଛିି ଆଉ ଦେଖିଆ କରିବା। ହୁଁ। ନିହାତି କରିବାକୁ ପଡିବ ହବନି ଆଉ ନହେଲେ ହବନି ଆଉ।
ହଁ ଏବେ ଟାଇମରେ ବହୁତ କମ ଲୋକ ଚାଷ କରୁଛନ୍ତି।
ଆଉ ଧାନ ଆଉ ଗୋଟେ ବିଲ ଧାନ ଲଗେଇବି। ଧାନ ଚାଷ କରିବି।
ଆଛା।
ଶେଷ କଲେ ବାରିରେ ପୁଣି ଆସିକି ଗୋଟେ ଦିଟା ଶାଗ ବୁଣିଆର ଅଛି ପୁଣି।
ଏଇ ସବୁ କାମ କରିବା।
ହଉ। ହଉ ଠିକ ଅଛି ତମେ ପ୍ଲାନିଂ କର ମୁଁ ଆସିଲାକୁଟିକେ କଥା ହବା ଖାଇଦିଏ କଥାହବା ଆଉ।
ଓକେ ଠିକ ଅଛି।